ଦିଦି ନମସ୍କାରେ।
ହଁ ନମସ୍କାର। କନ କରୁଛ?
କିଛି ନାହିଁ ବସିଛି, ତମେ ଦିଦି କନ କରୁଛ?
ଏଇ ବସିଛି ଆଉ।
ଆଉ ଦେହ ପା ଭଲ ଅଛି ନା?
ହଁ ହଁ ଟିକେ ଥଣ୍ଡା ହେଇଛି ଆଉ।
ଥଣ୍ଡା ହେଇଛି ଦେଖିକି ଗାଧଉନାହାଁ କି ନା ଗାଧେଇ ସାରିଲା ପରେ ଖାଉନା?
ନା ଏଇ ଯୋଉ ଏଇ ଯୋଉ ଗରମ ଜୋର ହଉଛି ନା ବର୍ଷା ଟିକେ ହେଲା ଥଣ୍ଡା ହେଇଯାଉଛି ଆଉ ଟିକେ କାଢା ବନେଇକି ପିଇଛି ଆଉ।
ହଁ ଗରମ ପାଣିରେ କନ କନ ପକେଇବ କନ କନ ପକେଇ ପିଉଚ?
କନ କନ ପକେଇଲ?
ମୁଁ ମୁଁ ଗରମ ପାଣିରେ ପକାଏ ଚା ଚାପତି ପକାଏ ଟିକେ ହାଲକା ସା କନ କୁହନି ଇଏ ପକେଇବ ଅ ଅଳେଇଚ ଟିକେ, ଗୁଜୁରାତି ଟିକେ ଆଉ ଟିକେ ଅଦା ଟିକେ ତେଜପତ୍ର ଟିକେ ସବୁ ଟିକେ ପକେଇବ ତା ଦେହରେ ପକେଇବ ତାର ଗ୍ଲାସ ପୁରା ଫୁଲୁ ଗ୍ଲାସ ପାଣି ଦେଇଦବ ବୁଝିଲ ଦିଦି
ଆଜ୍ଞା।
ଫୁଲୁ ଗ୍ଲାସେ ପାଣି ଦେଇଦେଇକି ତାକୁ ପୁରା ଏତେ ମାରିବ ଯେ ସେ ଯେମିତି ଅଧ ଗ୍ଲାସେ ଯେମିତି ହେଇଯିବ
ଅଧ ଗ୍ଲାସ ତଳୁକୁ ହେଲେବି ଚଳି ଯେମ
ହଁ ଯେତେ ମରିଲେ ସେ ବଢିଆ ସେ କାଢା ଘାସ ବଢ଼ିଗଲା ବଢ଼ିଆ ଲାଗିବ ଯେମିତି ତଣ୍ଟି ଟା ଏମିତି ପଢ଼ୁଥିବ ଗୋଲମର୍ଚକୁ ପୁରା ଗୁଣ୍ଡ କରି ପକେଇଦବ ବୁଝିଲ? ଗୋଲମରିଚକୁ ଏତେ ଛେଚିବ ଯେ ସେ ଯେମିତି ଗୁଣ୍ଡ ହେଇଯିବ। ସେଇ ଗୋଲମରିଚ ଟିକେ ପକ ପକେଇବ ତୁଳସୀ ରସ ପକେଇ ପାରିବ ମହୁ
ଆରାମସେ କରିକି ଟିକେ ପିଇଲେ ପ୍ରାକୃତିକ ଚିକିତ୍ସା କଲେ ସ୍ୱାସ୍ଥ୍ୟ ପାଇଁ ଭଲ।
ହୁଁ ତମେ ମାନେ ଯେତେ ମାନେ ତାକୁ ଯେତେ ଫୁଟେଇ ଫୁଟେଇ ଫୁଟେଇ ଫୁଟେଇ ଯେତେ ଯେତେ ଫୁଟେଇ ଯେତେ ପିଇ ପାରିବ। ବୁଝିଲ ଦିଦି। ଏ ଦିଦି ଆମ ବିଦ୍ୟାଳୟରୁ ପ୍ରକଳ୍ପ ଆଇଚି ବାରିରେ କଣ କଣ କେଉଁ କେଉଁ ପ୍ରକାରର ଗଛ ଗୁଡିକ ଅଛି ତାର ତାଲିକା କରିକି ଦେବା ପାଇଁ। କଅନି ମୁଁ ତ ଏଠି ଅଛି ମତେ ଟିକେ କଅ ମୁଁ ଟିକେ ଲେଖିକି ପଠେଇବି।
ବୁ ଉ ଆମ ବାରିରେ ସବୁ ପ୍ରତ୍ୟେକ ଗଛର ନାମ।
ହଁ।
ବାରିରେ ତ ବୋହୁତ ପ୍ରକାରର ଗଛ ଅଛି ଆମ୍ବ ଗଛ ପଣସ ଗଛ ପିଜୁଳି ଗଛ ବେଦନା ଗଛ ଲିମ୍ବ ଗଛ ଆଉ ବେଲ ଗଛ। ଆଉ ଇନ୍ଦ ଗଛ କଇଁଆଁ ଗଛ ନଡିଆ ଗଛ। ଅମୃତ ଭଣ୍ଡା ଗଛ। ବୋହୁତ ଜାମୁ ଗଛ ଜାମୁ କୋଳି ଗଛ। ତାଳଗଛଆଉ ସଜନା ଗଛ
ହଁ।
ବୋହୁତୁ ପ୍ରକାରର ଗଛ ଅଛି। ଆଉ କିଛି ଗଛ ଫୁଲ ଗଛ ଉପରେ ଅଛି କନିଅରି ଗଛ ଟଗର ଗଛ। ଆଉ ମନ୍ଦାର ଗଛ।
ହୁଁ।
ବ ଗୋଲାପ ଗଛ।
ହାଲୋଏଯୋଉ ଆମ ଦାଣ୍ଡ ବାରି ଯୋଉ ଆମ ଦାଣ୍ଡର ଯୋଉ ବାରିଟା ଛୋଟ ବାରିଟା ନୁହେଁ ତାରଯୋଉ ନାଲିଆ ପିଜୁଳି ଗଛଟା ଯୋଉ ହେଟା ଅଛି ନା ନାଇଁ?
ହଁ ହେଇଚି ବଢିଆ ସବୁଦିନି ଏଁ ଖାଉଚନ୍ତି ସମସ୍ତେ ଆଉ ଗୋଟେ ଗୋଟେ ପାରିକି ବଢ଼ିଆ ହୋଉଚି।
ଏ ହେ ମୋ ଲାଗି ଦିଟା ପଠେଇବ ପଠଉନ ଟିକେ ଏଠିକି କି ମୁଁପା
ହଉ।
ଅଛି ବୋଲି ଖାଇବାନି।
ହଁ ମୁଁ କହିବି ନହେଲେ ଆଉ କେଇ ଛିଡେଇବା ନାହିଁ ତମ ପାଇଁ ମୁଁ ପଠେଇବି। ଚାରି ପାସଂଟା ଖଣ୍ଡେ ବାହାର କରିକି।
ହଁ ମୋ ଲାଗି ଟିକେ ରଖିଥିବ।
ହଁ।
ଆଉ ଆମ ଦାଣ୍ଡ ଅମୃତଭଣ୍ଡା ଗଛ ଅଛି ନା ନାଇଁ?
ଅମୃତ୍ରଭଣ୍ଡା ଗଛ ତ ଅମୃତଭଣ୍ଡା ପାରିକି ନେଇଯାଇଥିଲେ ଆଉ କିଛି କିଛି ଅ ଛି ଟିକେ ଟିକେ ଆସ୍ତେ ଆସ୍ତେ ସିଏ ବଡ ହେଲାଣି ବଡ ହେଲା ପରେ ଦେବି ଆଉ।
ହଉ ଏ ବଡ ବୋଉ କହିବ ମୋ ଲାଗି ଦିଟା ଆମ୍ବ ଦବ।
ହଁ ଆମ୍ବ ଓଉ ଗଛ ବି ହେଇଚି ଜାଣିଚ ନା।
ହଁ ଓଉ ହେଲେ ଓ ଓଉ ଓଉ ହେଲେ ଟିକେ ଦୋବୁ ଆମେ ଯୋଉ ଓ ଆମ ଯୋଉ ଆମେ ଯୋଉ ରୁମରେ ରୋହୁନୁ ସେଇ ରୁମରେ କରିକି ଖାଇବୁ ଆଉ।
ଆଚାର କରିବ ବି ଓଉ ରେ ବଢିଆ ହବ।
ନଲେ ମତେ ଆଚାର ଆଚାର ମତେ କରିକି ଦୋବୁ ନଲେ ହେଲା।
ହଁ ହଁ ଆତ ବି ହେଇଚି।
ଆତ ଅଦି ହେଇଚି ଆତ ବି ପାଚିଲେ ମୋ ଲାଗି ଗାତ ଦିଇ ଚାରିଟା ଖଣ୍ଡର ପଠେଇବ ହେଲା।
ହଁ ପଣସ ପଣସ ଏବେ ହେଇଛି ପଣସ ପଠେଇଥିଲି ଖାଇନ?
କାଇଲୋ ତମେ ଯୋଉ ପଣସ ପଠେଇଲ ସବୁ ମୋ ସାଙ୍ଗ ପିଲା ମାନେ ଖାଇଦେଲେ।
ଓହୋ ପଠେଇଥିଲି ତମକୁ ଜମା ଦେଲେନି?
ନା ବା ସବୁ ଛଡେଇ ଛୁଡେଇ ଖାଇଦେଲେ ଆଉ କୋଉଠୁ ଆସିବ ଆଉ ଯଦି ପାଚ ପଚିବ ଯଦି ଆଉ ଦି ଫୁଟ ଦବ।
ହଉ ଏଥରକ ସେ ଆଉ ଗୋଟେ ଅଛି ସେଇଟା ଯଦି ପାଚିଲା ତାହେଲେ ମୁଁ ପଠେଇବି ଆଉ ଖାଇବ ତମେ ଆଉ।
ହଉ ହଉ। ଏ ଏମିତିଆ ସାଙ୍ଗ ଗୁଡା ଦୟା ଧର୍ମ ନାଇଁ ଟିକେ ସବୁ ଖାଇ ଦଉଛନ୍ତି।
ହଁ ଏ ସାଙ୍ଗ
ମୋ ସାଙ୍ଗସାଥି ଖାଇଲେ ମୁଁ ଆଉ ତାଙ୍କୁ କଣ କହିପାରିବି ବୁଝିଲୁ। ସେୟାଵା।
ଆଉ ଆଜି କଣ ଖାଇଥିଲ?
ଆଜି ଖାଇଛି ଭାତ ଆଉ ପୋଟଳ ଆଳୁ ପୋଟଳ ଆଳୁ ତରକାରୀ ସେତ ଯୋଉ ପାଣିଆ ପାଣିଆ ଆଉ ତା ଦେହରେ ଡାଲି ଆଉ ଆଳୁ ଦିଟା କହିଦେଇଥିଲି ସେ ଯୋଉ ରୋଷେଇ କରିବା ସେ ଯୋଉ ମାଉସୀ କହିଦେଇଥିଲି ଆଳୁ ଦିଟା ସିଜେଇ ଦେଇଥିଲେ। ତାକୁ ଚକଟିକନା ଭାତ ମୁଠାଏ ଖାଇଲି ଆଉ କଣ ସେ ତଣ୍ଟିରେ ତ ଗଲୁନି ଖାଲି ଖାଇବା କଥା ଆଉ।
ଖାଲି ବଞ୍ଚିବା ପାଇଁ ଖାଇବା କଥା ନାଇଁ?
ହୁଁ। ନେଇଥର ଦେଖା ମୁଁ ଯଦି ଘରକୁ ଯିବି ଦେଖି ମୁଁ ପୁରା ଶୁଖିକି କଣ୍ଟା ହେଇଗଲିଣି।
ଆଉ କଣ ପାଠ ପଢିବାକୁ ହେଲେ କଷ୍ଟ କରିବାକୁ ପଡେ ଆଉ ତମେ କଷ୍ଟ କରିକି ରୁହ ଆଉ ଭଲ ପାଠ ପାଠ ପଢ।
କଣ ନା ଏଠି ଗରମ। ତା ଦେହରେ ପୁଣି ଦେଇ ଦଉଛନ୍ତି ବହେ ବହେ କଣ୍ଡ ଖାଲି ପ୍ରକଳ୍ପ ଗୁଡା ଖାଲି ଦେଇ ଦଉଛନ୍ତି ଖାଲି କରିକି କରିକି ଆଣିିକି ଦିଅ ଆଉ କିଛି ନାହିଁ।
ହ ଆଉ ସେ ପଇସା ନଉଛନ୍ତି ପାଠ ପଢେଇବେ ବୋଲି ଆଉ ତମେ ଆଉ ପାଠ ନ ପଢିଲେ କେମିତି ହବ।
ବହେ ବହେ କନ୍ଦର ଖାଲି ଦେଇ ଦଉଛନ୍ତି।
ଆଉ ରଜ ଛୁଟି ତମର ନାହିଁ କି ତମେ ଆସିବନି କି?
ହ। ହଁ ଏଇ ଆଜି ଚାରିଟା ବେଳକୁ ଯିବି ପା ମୋର ଏଇ ପ୍ରକଳ୍ପ ଟା ଅ ଦେଇକି ଏକାଥରେ ଯିବି ଆଉ ଆମ ଶିକ୍ଷକକୁ ଦେଇକି ଯିବି ଆଉ।
ହ ଶୀଘ୍ର ତାଙ୍କୁ ଦେଇକି ତମେ ଆସ।
ହଁ।
ଆମେ କୁଆଡେ ଯିବା ଆଉ ବୁଲାବୁଲି କରି ଆସିବା।
କୁଆଡେ ଯିବା ବୁଲିବାକୁ।
ଯିବା ତମେ ଆସ ଆମେ ଆସିକି ପହଞ୍ଚିଲେ ଆମେ ଦେଖିବା ଯିବା ଆଉ। ଦୋଳି ତ ଭଲସେ ଲାଗିଚ ଆଉ ଖେଳିବା
ଦୋଳି ଲାଗିଛି ଗାଁ ରେ?
ହଁ।
ହେଇଲୁ ମତେତ କାଇଁ କହିନା ଏପର୍ଯ୍ୟନ୍ତ।
ସେ କହୁଚିବା ତମେ ଆସିଲେ ଖେଳିବା।
ଅ ହଉ ହଉ କଁ ଖାଇବା ଭୋଜି କରିବା?
ହଁ ଭୋଜି କରିବା ଆଉ ଘରକୁ ଆ
ଭୋଜି ଭୋଜି କରିବା କଁ କଇଁନି ଚିକେନ୍ କଷାକୁ ଉଁ ପୁରା ରୁଟି ବୁଝିଲୁ କାଲି ପୁଣି ରବିବାର ଅଛି ଚିକେନ କଷାକୁ ରୁଟି।
ହଁ କରିବା ଆଉ।
ହଉ ତୋ ଦେହ ଭଲ ଅଛିନା?
ହଁ ଦେହ ଭଲ ଅଛି।
ଆଉ କଁ ଖାଇଥିଲୁ କଁ ତୁ ଆଜି ଖରା ବେଳେ?
ଖରାବେଳେ କଣ ଭାତ ଡ଼ାଲି ଆଉ ପୋଟଳ ଆଳୁ ଭଜା ଶାଗ ଭଜା କାକୁଡ଼ି ଏଇ ସବୁ ଖାଇବା ଖାଇଚି ଆଉ।
ହେ କାଲି ଗଲେ ମୁଁ ଆଜି ଗଲେ କାଲି ମୁଠେ ପଖାଳ ମୁଠେ ଆଜି ରାତିରେ ରାନ୍ଧିଥିବୁ କାଲି ପଖାଳ ମୁଠେ ଖାଇବା?
ହଁ ପଖାଳ କାଲିକି
ପକ ପକ ପଖାଳକୁ କା ପଖାଳକୁ କାଲି ମାଛ ଭଜା ଆମ୍ବୁଲ ରାଇଁ ଆଉ ଟିକେ ପୋଡ଼ା ପୋଡ଼ି ଟିକେ ବାଇଗଣ ଟମାଟରେ ଟିକେ ପୋଡ଼ା ପୋଡ଼ି କରିଦବୁ ଟିକେ
ନା କାଲି ପୋଡ଼ା ହବନି ଯାହା ହବ ଭଜା ଯାଲୁନା କାଲି ରଜତ ପୋଡ଼ା ପୋଡ଼ି ହବନି।
ଆଉ କାଲି ପୋଡ଼ା ହବନି ହଉନ ନପୋଡ଼ା ହଉ ପଛେ ଟମାଟର ବାଇଗଣ ପଛେ ଭାଜି ଦବୁ ନହେଲେ ଆମେ ଖାଇଦବା ଆଉ। ବଡ଼ି ଟିକେ ଚୁରିଦବୁ ପୋଟଳ ଘରେ ରଖିଚୁନା?
ହଁ।
ପୋଟଳ ଟିକେ ସରୁ ସରୁ କରି ଆଳୁ ଟିକେ ପକେଇକି ଟିକେ ଭାଜିଦବୁ?
ହଁ ହଁ।
ହଉ।
ସେଇ ଛୁଆ ସବୁ ଆସୁଥିଲେ ପଚାରୁଥିଲେ ସେ ସଜିବ କାହାକୁ କୁହନ୍ତି ନିଜିବ କାହାକୁ କୁହନ୍ତି ମୋ? ଟିକେ କଁ ଜାଣିଚ ଟିକେ କହିବ।
ସଜୀବ ମାନେ ହଉଚି ଯଉ ଯୋଉ ପଦାର୍ଥ କିଯୋଉ ଜିନିଷ ଦିହରେ ଜୀବନ ଅଛି ତାକୁ ଆମେ ସଜୀବ କୁହନ୍ତି। ଆଉ ଯୋଉ ଜିନ୍ ଜିନିଷକି ପଦାର୍ଥ ଦିହରେ ଜୀବନ ନାହିଁ ତାକୁ ନିର୍ଜୀବ କୁହନ୍ତି।
ହଁ ସେମିତି ଉଦାହରଣ ଦେଇ ଟିକେ ତାଙ୍କୁ
ଉଦାହରଣ ହେଲା ଯେମିତି ସଜୀବର ଉଦାହରଣ ହଉଚି ଯେମିତି ମଣିଷ ଆଉ ପକ୍ଷୀ ପଶୁ ଉଦ୍ଭିଦ ଏସବୁ ହଉଚି ଏସବୁ ହଉଚି ଆଉ ନିର୍ଜୀବର ଉଦାହରଣ ହଉଚି ଯେମିତି ଆଁ ବହି ଏଇ କଲମ ଆଉ ମଟର ସାଇ କଲ ଆଉ କଣ ରହିଲା ଟେବୁଲୁ ଖଟ ଆଲେଣା ଏଗୁଡ଼ା ସବୁ ହଉଚି ନିର୍ଜୀବର ଉଦାହରଣ
ଯୋଉମାନେ ଗୋଟେ ସ୍ଥାନରୁ ଅନ୍ୟ ଅନ୍ୟ ସ୍ଥାନକୁ ପ୍ରତିକ୍ରିୟା କରିପାରନ୍ତି
ଯେହେ ସ ଜୀବ ଯୋଉମାନେ ଗୋଟେ ସ୍ଥାନ ଅନ୍ୟ ସ୍ଥାନକୁ ଯାଇ ପାରୁନାନ୍ତି ତାଙ୍କୁ କୁହାଯାଏ ନିର୍ଜିବ।
ସେମିତିକିି ଛୋଟରୁ ବଡ଼ ହୁଅନ୍ତି ଯୋଉମାନେ
ଛୋଟରୁ ହଁ ଛୋଟ ଛୋଟରୁ ବଡ଼ ହେବେ ଏ ଉ ଚଳ ପ୍ରଚଳ କରିବେ ପ୍ରତିକ୍ରିୟା କରିବେ ଉ ଖାଦ୍ୟ ଗ୍ରହଣ କରିବେ ଇତ୍ୟାଦି ଇତ୍ୟାଦି।
ହଁ। ଆଉ ଏ ଯୋଉ ଗଡ଼ିଆ ପାଣି ଶୁଖିଲାଣିନା ଅଛି?
ଏଇ ଯଉ ଆମ ବିଦ୍ୟାଳୟ ପାଖ ଗଡ଼ିଆ ଆ ଆମେ କାଲି ଭାବୁଥିଲୁ ଯାଇଥାନ୍ତୁ ମାଛ ଧରିବାକୁ ବୁଝିଲୁ କିନ୍ତୁ କାଲି ଯାଇଥିଲୁ ବୁଲିବାକୁ ଦେଖିଲା ବେଳକୁ ପାଣି ଶୁଖି ଯାଇଚି।
ଓହୋ ଏତେ ଜୋରେ ଖରା ହଉଚି ଆଉ ଶୁଖି ଯାଇଥ
ଖରା ହଉଚି ତୁ କନା ମଣିଷ ବଞ୍ଚୁନାହାନ୍ତି ମାଛ ବଞ୍ଚିବେ।
ହଁ ସେପାଣିତ ଜମା ନଥିବ।
ହଉ ଦିଦି ତମେ ଯାଅ କଣ କରିବ ମୁଁ ଯାଉଚି ଟିକେ ଖାଇ ଦେଇକି ଆସିବି ବେଲ୍ ବାଜିଲାଣି?
ହଁ ତମେ ଯାଅ ସୁବିଧା ମିଳିଲେ କଲ୍ କରିବ ଆଉ।
ହଁ ମୁଁତ ଆଜି ଯାଉଚି ତମ ଘରକୁ ଆଉ।
ହଉ।
ହଉ ଦିଦି ରଖୁଚି ନମସ୍କାର।
ହଁ ନମସ୍କାର।
ହଉ।
ହଉ।